ଆଉ ଆପଣ କ କଣ ହଁ ହାଁ ମାରୁଛନ୍ତି ଭଲରେ କଥା ହେଇ ଆସେନି ମୁଁ ଆପଣଙ୍କ ସହିତ ଗୋଟେ କଥା ହେବି ବୋଲି କେତେ ମନରେ କଲ୍ କରିଛି ଆପଣ ମୋତେ କଣ ହଁ ଢାଁ ମାରୁଛନ୍ତି କହିଲେ?
ଏତେ ରାତିରେ ଆଉ କଲ କଲେ ମୁଁ ଆଉ କଣ କରିବି ମୁଁ ବସିକି ମୋର କାମ କରୁଥିଲି। ଆପଣଙ୍କର ଆଡ଼ୁ ନା ବୋହୁତ ଫ୍ୟାନ ସାଉଣ୍ଡ ଆସୁଛି ବୁଝିଲେ?
ଟୋଟାଲେ ଫ୍ୟାନ ନ ଦିଆ ହେଇଥାଉ ଫ୍ୟାନ୍ ସାଉଣ୍ଡ ଆସୁଛି ମାନେ ମନ ଇଚ୍ଛା ଗପ।
ଆଉ ସବୁ ସଁ ସଁ ସାଉଣ୍ଡ ଆସୁଥିଲା ସେଥିପାଇଁ ମୁଁ କହିଲି ଏବେ ବି ଆସୁଚି। ଆପଣ ମାନେ କଣ ଗୋଟେ ମାନେ ସେଠି ବୋଧେ କରୁଚନ୍ତି।
ମାନେ ମୁଁ ବରଂ ଶୋଇଥାଏ। ନା ଆପଣ କଣ ଗୋଟେ ସେଠି କରୁଛନ୍ତି ମାନେ ନଳି ସନ୍ଧିରୁ କଥା ବାହାର କରିବା ଦୋଷ ବାହାର କରିବା ଆ ଆପଣଙ୍କଠୁ ମାନେ ଶିଖିବା ହିଁ କଥା ମାନେ ମୁଁ ବରଂ କିଛି ନ କରୁ ସେ ସୁନା ପିଲାଙ୍କ ଭଳିଆ ଆ ବସିକି ଆ ପୁରା ଫୋକସ ସହିତ ଆପଣଙ୍କ ସହିତ କ କଥା ହେଉଥାଏ ଆପଣ କିନ୍ତୁ ମୋତେ କହିବେ ସଂ ସଂ ସାଉଣ୍ଡ ଆସୁଚି। ଇଏ ଆସୁଚି ସିଏ ଆସୁଚି ଗୋଟେ ମାନେ ରୋଲ ଆଉ। ଆଜି ବୋଧେ କଣ ଗୋଟେ ରୋଲ ଖାଇ ଦେଇଚନ୍ତି ସେଇଥିପାଇଁ ଏମିତି ରୋଲ ଚାଲିଚି ଆଉ ନା।
ହଁ ଆଜି ନା ଖୁସି ଦିଦି ତାର ମାନେ ପାଁଶହ ଟଙ୍କା ପାଇଥିଲା। ତା ଅଜାତାକୁ ଦୁଇଶହ ଟଙ୍କା ଦେଇ ଯାଇଥିଲେ ତା ମଉସା ତାକୁ ପାଁଶହ ଟଙ୍କା ଦେଇ ଯାଇଥିଲେ। ସେଇ ଖୁସିରେ ଆମେ ଦି ଜଣ ଶହେ ଟଙ୍କା ଉଡେଇ ଦେଇକି ଯଇଚୁ ଆଉ।
ଏତେ ଟଙ୍କା ଖୁସି ପାଖରେ ଥିଲା ମାନେ ତା ଅଜା ପାଁଶହ ଟଙ୍କା ଦେଇଥିଲେ କାମରୁ ବି ପାଁଶହ ଟଙ୍କା ପାଇଥିଲା ଦୁଇଶହ ଟଙ୍କା ଅଜା ଦେଇଥିଲେ ମଉସା ପାଁଶହ ଙ୍କା ଏତେ ଟଙ୍କା ଥିଲା ମାନେ ସମୁଦାୟ ବାରଶହ ଟଙ୍କାରୁ ଆପଣ ମାତ୍ର ଶହେ ଟଙ୍କା ଉଡେଇକି ଆସିଚନ୍ତି। ଆଉ ଗୋଟେ ମାନେ, ଆଉ ଗୋଟେ ଏକ ବସେଇକି ଉଡ଼େଇକି ଆନସିବା କଥା ନା ନାହିଁ।
ଆରେ ସେଇଟା ଆମେ କ୍ୟାଫେ ଗୋଟେ ଯିବୁ ଆମ ଘର ପାଖର ସେଇଠି ଉଡ଼େଇବୁ।
ଶୁଣନ୍ତୁ ଆସି ଜମା ବି ଆପଣଙ୍କୁ କ୍ୟାଫେ ନେଇକି ଯିବାର ଇରାଦାରେ ନ ଥିବ ମୁଁ ବହୁତ ଭଲ ସେ ତାକୁ ହାଡ଼େ ହାଡ଼େ ଚିହ୍ନିଚି ସିଏ ତା ଭଉଣୀର ଆର ମାସ ଯେହେତୁ ଜନମଦିନ ଅଛି ତାକୁ କୁଆଡ଼େ କୋଡ଼ିଏଟା ଗିଫ୍ଟ ଦେବ ଟ୍ୱେଣ୍ଟିଥ୍ ବାର୍ଥଡେରେ। ସେଥିପାଇଁ ସେ ପଇସା ସଞ୍ଚୟ କରୁଚି ସେଥିପାଇଁ ସେ ପଇସା ରଖୁଚି। ଆପଣ ତା କଥାକୁ ବୁଝି ପାରୁନାହାନ୍ତି ବୁଝିଲେ।
ହଉ ତାହେଲେ ଭଲ ହେଲା ତମେ ବୁଝିପାରୁଛ ଭଲ କଥା ବୁଝିପାର। ଏମିତି ସବୁ ଜିନିଷ ଆଗରୁ ବୁଝି ଯାଇଥିଲେ ଭଲ ହେଇଥାନ୍ତା ଏବେ ବୁଝିଲେ କଣ ହବ।
ସେଇଟା ହିଁ ମୋର ଜୀବନରେ ଗୋଟେ ଭୁଲ ରହିଗଲା। ଯଦି ମୁଁ ଆଗରୁ ସବୁ କଥା ବୁଝି ଯାଇ ପାରିଥାନ୍ତି ତାହାହେଲେ ମତେ ଆଉ ଏତେ ଏ କାମ କରିବାକୁ ପଡ଼ିନଥାନ୍ତା ଆମର ଅଳ୍ପ କାମରେ ବି କାମ ହେଇଯାଇ ଥାଆନ୍ତା ଆଉ ମୁଁ ବହୁତ ଖୁସିରେ ଏବେ ଥାଆନ୍ତି। ହେଲେ ଛାଡ଼ନ୍ତୁ ଯାହା ହେଲା ହେଲା ଆଉ ହବାକୁ କିଏ ଅଟକେଇ ପାରିବ। ଯାହା ହେଲା ହେଲା ଆଉ କଣ କରିବା।
ହଁ ସେଇଆ ପରା ଆଉ କଣ କରିହବ ଯେ। ତ ଆଉ ମୁଁ କହୁଥିଲି ଆଜି ଆପଣଙ୍କର ଚିଙ୍ଗୁଡି ଝୋଳ ଟା ହେଇଥିଲା। ଆପଣଙ୍କ ମାମା ତ ଏତେ ସ୍ଵାଦିଷ୍ଟ ଚିଙ୍ଗୁଡି ଝୋଳ କରିଥିଲେ ତ ଆ ପଣ ଖାଲି ଚିଙ୍ଗୁଡି ଖାଇଦେଇକି ତାର ମୁଣ୍ଡ ଆଉ ଫୁଣ୍ଡଟାକୁ କାଇଁ ଫୋପାଡି ଦଉଥିଲେ?
ଦେଖନ୍ତୁ ଏଇ ଯୋଉ ଚିଙ୍ଗୁଡି ଖାଇବାର ପ୍ରଣାଳୀ ଟା ମାନେ ଚିଙ୍ଗୁଡି ଖାଇକି, ମୁଣ୍ଡ ଟାକୁ ଫୋପାଡି ଦବା ପ୍ରଣାଳୀ ଟା ମୁଁ ମୋର ସାନ ଭଉଣୀଠୁ ହିଁ ମାନେ ହଉଚି ଏ ମାନେ ସାନ ଭଉଣୀଠୁ ହିଁ ଶିଖିଚି ସାନ ଭଉଣୀ କଣ କରେ ନା ସିଏ ଟିକେ ସୁଆଦିଆ ଖାଇବ ବୋଲି ଚିଙ୍କୁୁଡିର ମାଂସାଳ ଗୁଡାକ ଖାଇଦିଏ ଆଉ ସବୁ ଚିଙ୍ଗୁଡ଼ିର ଫୋପାଡ଼ି ଦିଏ ମୁଁ ସେଇଥିରୁ ହିଁ ତା ଚିହ୍ନିଛି କି ସିଏ ହଉଛି ମାନେ ଏମତି ଖାଏ ତ ତ ମୁଁ ଜାଣିଛି ଏମିତି ଖାଇଲେ କୁଆଡ଼େ ସ୍ଵାଦିଷ୍ଟ ଲାଗେ ବେଶୀ। ସେଥିପାଇଁ ମୁଁ ଏମିତି ଖାଇବାକୁ ପସନ୍ଦ କଲି, ସେଇଥିପାଇଁ ମୁଁ ଏମିତି କରୁଥିଲି ବୁଝିପାରିଲେ।
ଆଉ ସିଏ ଆପଣଙ୍କଟୁ ଜାଣିଛନ୍ତି କି? ପରିବା ପତ୍ର ଖାଇବନି। ତାଙ୍କ ମାମା କହୁଥିଲେ କି ସେ ଛୋଟ ବେଳେ ବହୁତ ପରିବା ପତ୍ର ଖାଉଥିଲେ। ଏବେ ଆପଣଙ୍କ ଦେଖା ଦେଖି ସେ ଆଉ ପରିବା ପତ୍ର ଖାଉନାହା ତି ଖାଲି ତେଲ ମସଲା ଜାତୀୟ ଜିନିଷ ଖାଇବେ ଖାଲି କହୁଛନ୍ତି।
ଆଚ୍ଛା ଆଚ୍ଛା ତେଲ ମସଲା ଜିନିଷ ଖାଇଲେ ଦେହ ପ୍ରତି ବହୁତ ଖରାପ ଯେମିତି ଆପଣ ବି ମୋମୋ ହେରିକା ଯଉ ଖାଇଦେଇ ଆସିଲେ ସେଇଟା କଣ ଭଲ କି ଦେହ ପ୍ରତି ମୋମୋ ହେରିକା ଯୋଉ ଖାଇଦେଇ ଆସିଲେ ସେଇଟା ତ ଭଲ ନୁହଁ ନା ଖାଲି ମାନେ ଏମିତି ସମସ୍ତେ ଖାଉଛନ୍ତି ଦେଖା ସା କ୍ଷତ କରିକି ଆପଣ ଗୋଟେ ଖାଇଦେବେ ଅଥଚ ଆପଣ ଆଜି କଣ ସବୁ? ଆ ଖାଇଛନ୍ତି ଆପଣ ଯୋଉ ଯାଇଥିଲେ ଖୁସି ଦିଦିଙ୍କ ସହ ଫୁଡ଼କୋର୍ଟ ଟିକେ ମୋତେ ଜଣେଇବେ କି?
ତମେ ଯୋଉ ମୋମୋ କଥାଗୁଡ଼ା କହିଦେଲ। ଏଇ ପହର ଦିନ ଖୁସି ପ୍ଲେଟ୍ ରୁ ଦିଟା ପନିର ମୋମୋ ମୋ ପ୍ଲେଟ୍ ରୁ ଦିଟା ଚିକେନ୍ ମୋମୋ କିଏ ଖାଇ ଦେଇଥିଲା ଯେ?
କିଏ ଖାଇଥିଲା ମୁଁ ତ ଖାଇ ନାହିଁ କିମ୍ବା ମୁଁ ଜାଣିବି ନାହିଁ କିଏ ଖାଇ ଥିଲା କିଏ ଖାଇଥିଲା ସେ ବାଜ୍ୟ ଜିନିଷ ପୁଣି ଆପଣଙ୍କର ଦିଇଟା ପ୍ଲେଟ୍ ରୁ ଆଉ ସିଏ ଦିଟା ପ୍ଲେଟ୍ ରୁ କିଏ ଖାଇଥିଲା ମୁଁ ଶୁଣିକି ଆଶ୍ଚର୍ଯ୍ୟ ଆପଣଙ୍କଠୁ କିଏ ଖାଇଥିଲା?
କ ଠାକୁର ଘରେ କଦଳୀ ନାଇଁ ନା କିଏ ଖାଇ ଚି ନାଁ ମୁଁ ଖାଇନି ମୁଁ କହିଲି କି ଆପଣ ଖାଇନାହାନ୍ତି ବୋଲି। ଆପଣ ଜାଣିଛନ୍ତି ତ ଆପଣ ଆମ ସହିତ ଯାଇଥିଲେ ଆପଣ ଖାଇଛନ୍ତି ଆଉ ଏ ଥିରେ ପଚାରୁଛନ୍ତି କଣ ଯେ? ହ
ଦେଖନ୍ତୁ ମୁଁ ଆପଣଙ୍କ ସହିତ ଯାଇଥିବାର ମାନେ ଏଟା ନୁ ହଁ ଯେ ମୁଁ ଖାଇଛି ଏଥିରେ କଣ କିଛି ପ୍ରମାଣ ଅଛି? ମୁଁ ଯାଇଥିଲି। ତାମାନେ କଣ ମୁଁ ଖାଇଥିବି ଆପଣ କୁଆଡ଼େ ସବୁବେଳେ ଗଲେ କଣ ଖାଇକି ଆସନ୍ତି? କି ତ ସେଇୟା ହଉଛି କଥା ଆପଣ ବୁଝି ହିଁ ପାରୁନାହାନ୍ତି। ଅଯଥା କଥା ଗୁଡ଼ାକ ବଢ଼ଉଛନ୍ତି ମୁଁ କିଛି ବୁଝିପାରୁନି ଆପଣ ଏମି ତି କଣ ପାଇଁ କରୁଚନ୍ତି?
ହଉ ହଉ ଠିକ୍ ଅଛି ଆଜି ଆମେ ଯୋଉ ଖୁସିର ମୋର ଯାଇଥିଲୁ ସେଇଠି ଆମେ ସେ ମତେ ଆମେ ନା ଆଗେ ଚାରି ଛକ ଯାଇଥିଲୁ। କି ସେଇଠୁ ଆମେ ଗୁପ୍ ଚୁପ୍ ଖାଇଦବୁ ଆଉ ପାମ୍ପୁଡ଼ି ଚାଟ୍ ଖାଇବୁ। ହେଲେ ଗଲା ବେଳକୁ ସେଇ ପାମ୍ପୁଡ଼ି ଚାଟ୍ ବନ୍ଦ ଥିଲା। ଆଉ ଆମର ଯୋଉଟା ପସନ୍ଦର ଗୁପ୍ ଚୁପ୍ ଷ୍ଟଲ ସେଟା ବି ବନ୍ଦ ଥିଲା। ତଆମେ ସେଇଠୁ ଫେରିକି ବ୍ରହ୍ମେଶ୍ଵର ଆସିଲୁ। ସେଇ ବ୍ରହ୍ମେଶ୍ଵର ଗଲା ବେଳେ ଆପଣଙ୍କ ମାମା ଦେଖାହେଲେ ମତେ ପଚାଶ ଟଙ୍କା ଧରେଇ ଦେଇକି କହିଲେ ନା ନାଲି କଲର ର କ୍ଷୀର ପ୍ୟାକେଟ ଆଣିବୁ ଆମେ ପଚାରିଲୁ ନାଲି ନା ପିଙ୍କ୍ ସେ କହିଲେ କି ନାଲି। ଆମେ ନାଲି ନେଇ ଆସିଲୁ ତାପରେ କହୁସନ୍ତି ଆରେ ଏଇଟା ନୁହଁ ପିଙ୍କି ଟା।
ଦେଖନ୍ତୁ ପ୍ରଥମତଃ ଆପଣ ନାଲି ରଙ୍ଗର କ୍ଷୀର ଆଣିିନଥିଲେ। ଆପଣ କମଳା ରଙ୍ଗର କ୍ଷୀର ଆଣିଥିଲେ। ଆଉ ଦ୍ଵିତୀୟତଃ ଆପଣ କଣ ଦ୍ୟୁଇ ଜଣ ଆଜି ଚାଲି ଚାଲିକି ଚାରି ଛକ ଗଲେ ପୁଣି ସେଠୁ ଫେରିକି ବ୍ରହ୍ମେଶ୍ଵର୍ ଗଲେ। କାହିଁକି ଆପଣଙ୍କ ପାଖରେ ଆଜି ଖୁସିର ସେ ଯୋଉ ଗାଡି ଟା ନଥିଲା କି?
ଆରେ ହଁ ପୁରା ଖୁସିର ସେ ଜିପିସି ସେଇଟା ପଙ୍କ୍ଚର୍ ହେଇଯାଇଥିଲା। ଆଉ ଆପଣ ମତେ ଯୋଉ କହିଲେ ସେଇଟା କମଳା ଲଙ୍ଗର ଥିଲା। ମୋ ବୋଉ ତ ତମ ବୋଉ ତ କହିଥିଲେ କି ସେଇ ନାଲି ରଙ୍ଗର ଆଣେ। ଆଉ ନାଲି ରଙ୍ଗର ସେଇ ଭଳିଆ ହିଁ ଥିଲା। ଆପଣ କଁ କହୁଛନ୍ତି ବିକଟ ଲା ଲାଲି ରଙ୍ଗର ଥିବ କି?
ହଁ। ମୋ ମାମା କହିଚି ମାନେ ସେଟା ହଉଛି ବେଦର ଗାର ତମ୍ ପୁରା ଏକ୍ଜାକ୍ଟ୍ ନାଲି ରଙ୍ଗର ହିଁ ଆପଣଙ୍କୁ ଖୋଜିକି ଆଣିବାର ଥିଲା। ନହେଲେ ଆପଣ ନାଲି ରଙ୍ଗ କରେଇକି ଆଣିଥାନ୍ତେ ସେଠୁ ଗୋଟେ ଦୋ କାନୁ କଲର୍ ଆଣିଥାନ୍ତ୍ ତେ ସେ ପ୍ୟାକେଟ୍ ରେ ନାଲି ରଙ୍ଗ ଦେଇଥାନ୍ ତେ ଆଉ ନାଲିଆ କରିକି ଆଣିଥାନ୍ତେ ବୁଝିଗଲେ ତ ଆପଣଙ୍କ ମୁଣ୍ଡରେ କଣ ଏତିକି ଟି କେ ବି ବୁଦ୍ଧି ନାହିଁ ମାମା କହିଛି ନାଲି ରଙ୍ଗ ଆପଣ କଣ କ୍ଷୀର ତା ଠୁ ବେଶୀ ବ୍ୟବହାର କରିଛନ୍ତି ବେଶୀ ଜାଣିଛନ୍ତି କ୍ଷୀର ବିଷୟରେ। ଆପଣ ଏମିତି କଣ କଥାବାର୍ତ୍ତା କରୁଛନ୍ତି ଆପଣ କର ମୁଣ୍ଡରେ ଏମିତି କି ଧାରଣା ଅଛି ମୁଁ ଶୁଣିକି ଦେଖିକି ଆଶ୍ଚର୍ଯ୍ୟ।
ହଉ ଠିକ୍ ଅଛି ଆପଣ ତାହେଲେ ଯାଆନ୍ତୁ ଆପଣ କାଇଁକି ତାକୁ ଚା କରିକି ପିଇଦେଲେ ଆ ପଣଙ୍କୁ ଯଦି ନାଲି ରଙ୍ଗର ହିଁ କ୍ଷୀର ଦରକାର ଥିଲା ତାହଲେ ଆପଣ ଫିର୍ ସେ ଦୋକାନ କୁ ଗଲେନି। ଦୋକାନଟା ଏଇଠୁ ତ କିଛି ଦଶ କିଲୋମିଟର୍ ବାଟ ନୁହଁ ମାତ୍ର ଗୋଟେ ମିନିଟ୍ ବାଟ ଆପଣ ଯାଇଥାନ୍ତେ ଫେରେଇ କି ନାଲି ରଙ୍ଗର ଚକ ପକେଇକି ଘରେ କି ଆଣିଥାନ୍ତେ।
ଦେଖନ୍ତୁ ପ୍ରଥମତଃ ଆଚା ନାଲି ରଙ୍ଗର ଯଉଁଟା ମୋ ମାମା କହିଥିଲା ସ୍ ସେ ରଙ୍ଗ ସେ ପ୍ୟାକେଟ୍ ର ଦାମ୍ ଚାରି ଟଙ୍କା। କମ୍ ଆପଣ ଚାରି ଟଙ୍କା ଅଧିକ ଦେଇକି ଏଇ କ୍ଷୀରଟା ଆଣିଲେ। ଯୋଉଟା କି ଦରକାର୍ ନଥିଲା ଆପଣ ଏବେ ପାଇଁ ଚାରି ଟଙ୍କାର ମୂଲ୍ୟ ବୁଝ୍ ଝୁନାହାନ୍ତି ହେଲେ ଆପଣ ନିଜେ ବୁଝନ୍ତୁ ଚାରି ଟଙ୍କାର କାମ କରିବାକୁ ଆପଣଙ୍କୁ ଚାରି ରୁ ପାଞ୍ଚ ମିନ୍ଟି ଲାଗୁଚି ବୁଝିଲେ କି ନାଇଁ ତ ସେଥିପାଇଁ ମୋ ମାମା କହିଥିଲେ କି କମ୍ ଟଙ୍କାର କ୍ଷୀର ଆଣିବୁ ନହେଲେ ଆପଣ ଯେଉ କହିଲେ କ୍ଷୀର ପିଇଦବା କ ଥା ଚାହା କରିକି। ଆପଣ ଯେହେତୁ ପଇସା ଦେଇକି ଆଣିଛନ୍ତି ମୁଁ ପଇସାର ମୂଲ୍ୟ ବୁଝେ ତ ନାଲି ନ ହେଇଥିବା କ୍ଷୀର ମଧ୍ୟ ମୁଁ ପିଇଦେଲି କାହିଁକିନା ଆଉ ନହେଲେ ନଷ୍ଟ ହେଇଥାନ୍ତା କାହିଁକିନା କ୍ଷୀର ତ ଆପଣ ପିଅନ୍ତିନି କି ଆମ ଘରେ ଆଉ କେହି ମଣିଷ ବି ପିଅନ୍ତିନି ତ ବୁଝିପାରିଲେ ତ ମୁଁ ଯାହା କହିଲି।
ନାଇଁ ଆପଣ ଜାଣିଥିଲେ ମୁଁ କ୍ଷୀର ପିଏନି ବୋଲି ଆପଣଙ୍କ ବୋଉ ତମକୁ ଦେବେନି ନା କରିକି ପିଇବି ଆଉ ମୁଁ କେମିତି କ୍ଷୀର ପିଇବି ହଉ ଆପଣ ତ ଚାରି ଟଙ୍କା ବଞ୍ଚେଇ ଥାନ୍ତେ ପୁଣି ଗଲେନି ଫେରିକି ଆଣିଥାନ୍ତେ ସେ କ୍ଷୀରକୁ। ମତେ କାହିଁ କହୁଥିଲେ? ଆଉ ମତେ ଚାରି ଟଙ୍କାର କାମ କରିବା ପାଇଁ ବେଶୀ ରୁ ବେଶୀ ଷାଠିଏ ସେକେଣ୍ଡ ଲାଗେ। ଠିକ ଅଛି।
ଆପଣ ପୁଣି ମିଛ କହିଲେ। ଆପଣଙ୍କୁ ଗୋଟେ କାମ କରିବାକୁ ଗୋ ଗୋଟେ ମିନିଟ୍ ଦରକାର ହେଉଥିବ ନିଶ୍ଚୟ। ନହେଲେ ଆପଣ ମିଛ ହିଁ କହୁଛନ୍ତି। ଆପଣ ଏତେ ମିଛ ତ ଜମା ବି କୁହନ୍ତୁନି। କାହିଁକି ନା ମୁଁ ଜାଣିଛି ଆପଣଙ୍କୁ କେତେ ସମୟ ଲାଗେ ଗୋଟେ କାମ କରିବା ପାଇଁ। ଆଉ ଯଦି ଆପଣ କହୁଛନ୍ତି ଚାରି ଟଙ୍କାର କାମ କରିବାକୁ ଚା ଷା ଷାଠିଏ ସେକେଣ୍ଡ ଲାଗେ ତାହା ମାନେ କଣ ମୁଁ ବୁଝିବି ମୁଁ ଏଯାଏ ବି ବୁଝିପାରୁନି। ତା ମାନେ ଆପଣ ମେ ବି କାମ ଠିକ ସେ କରୁନାହାନ୍ତି। ନହେଲେ କାମ ତରତର ହେଇକି କରୁଛନ୍ତି ମୁଁ ତ ଏଇଆ ହିଁ ବୁଝିଲି ବୁଝିଲେ।
ଶୁଣନ୍ତୁ ମୁଁ ଯୋଉ କାମ କଥା କହୁଛି, ସେଇଟା ମୁଁ ଦୀର୍ଘ ଏକ ଦୁଇ ତିନି, ଚାରି, ପାଞ୍ଚ ବର୍ଷ ହେଲା କରିଆସୁଛି। ଠିକ୍ ଅଛି ତ ସେଥିରେ ମୋର ଏକ୍ସପିରିଏନ୍ସ ବହୁତ ଅଧିକ ଅଛି। ତ ସେଥିପାଇଁ ମତେ ବହୁତ କମ ଟାଇମ ଲାଗୁଛି। ହଉ ମୁଁ ବାଜେ କଥା ଏବେ ଷ୍ଟପ କରୁଛି। ବାଏ।